ହଁ ଶ୍ଵସକ।
ହାଲୋ ଶୁଭ ସକାଳ, ଶୁଭ ସକାଳ। କେମିତି ଅଛନ୍ତି? କେମିତି ଅଛନ୍ତି?
ଭଲ ଅଛି। ତମେ?
ମୁଁ ବି ଭଲ ଅଛି। ମୁଁ ବି ଭଲ ଅଛି।
ଉଠିଲ କେତେବେଳେ?
ମୁଁ ଉଠିଲି ଛଅଟା। ଆପଣ?
ମୁଁ ଏବେ ଜଷ୍ଟ ଉଠିଲି। ଆଜି ଛୁଟି ଅଛି ତ ଆମ
ଆଚ୍ଛା ଆଚ୍ଛା। ହଁ ଫ୍ରେଶ ହେଲେଣି ହେଲେ, ସବୁ କାମ ସରିଲାଣି? ନାଁ ଆଉରି କଣ ଅଛି?
ନା ସରିଗଲାଣି?
ଆଉ କଣ? ଜଳିକିଆ କଣ ଖାଇଲେ?
ଜଳଖିଆ ଆଜି ସିମେଇ ଖିଆ ହେଇଛି।
ଆଚ୍ଛା। ସେମିଆ ସେମିଆ ନା କଣ କୁହନ୍ତି ବା?
ହଁ ସିମେଆ କୁଅନ୍ତି। କୋଉ କୋଉ ଜାଗାରେ ସିମେଇ କୁଅନ୍ତି।
ଆଚ୍ଛା ଆଚ୍ଛା।
ଆଜ୍ଞା। ଯାହାକୁ ଯୋଉଟା ସୁଇଟେବୁଲ ଲାଗ
ଆଉ ହଁ ହଁ ହଁ। ଆଜି ଆଉ କଣ ସବୁ ଚିନ୍ତା କରିଛନ୍ତି? କୁଆଡେ ବୁଲାବୁଲି ନା ଛୁଟି ଅଛି ପା ଆଜି?
ଆଜି ବୁଲାବୁଲି କୁଆଡେ, ଦେଖିବା ଯିବା ଯଦି ହବ। ମୁଭି ଦେଖିବା ପାଇଁ ଡି ଟି ଯିବା ଓଡିଆ ଓଡିଆ ସିନେମା ଦେଖିବା ପାଇଁ ଯିବା।
ଆଛା ଆଚ୍ଛା। ହେଲେ ସବୁ ମାନେ ପ୍ଲାନ୍ କରିସାରିଲେଣି ହେଲେ। ଚିନ୍ତା କରିସାରିଲେଣି ଯିବା ପାଇଁ?
ହଁ ଏଇ ଏ ଦି ପର ଆଣି କଣ ଟିକେ ରୋଷେଇ କରିବା ଆମିଷ ରୋଷେଇ କରିବା ରୋଷେଇ କରି ତାପରେ ଯିବା ଆଉ ଓଡିଆ ସିନେମା ଦେଖି ଦେଖିଆ ଯିବା ଶିକାର ଦେଖିଥିଲି ଛକି ସୁୂନ ଯଦି ପଡିଥିବ ଦେଖିଆ ଯିବା ଆଜି ଆଉ।
ଆଚ୍ଛା ଆଚ୍ଛା ଆଛା। ଏବେ ଆଉ ଗୋଟ କଣ ଗୋଟେ ଚାଲିଥିଲା ଗୋଟେ ବୋଧେ?
କଣ?
ତେଲୁଗୁ ସିନେମା ଟା ଚାଲିଥିଲା ବୋଧେ? ଆଉ କଣ?
ତେଲୁଗୁ ସିନେମା ଟା ମୁ ଏତେ ନଜର ଦେଇନି। ମୁଁ ତେଲୁଗୁ ସିନେମା ପ୍ରଭାସର ହୁଁ ଅ ଅଲ୍ଭୁ ଅର୍ଜୁନ ବିଜୟ ଥାଲାପତି ରେ ଆସିଲେ ଦେଖେ ଆଉ ନହେଲେ କାଆର ଦେଖେିନି।
ହଁ ଏବେ ବିଜୟ ଥେଲାପତିର ଆଉ ଗୋଟେ ନୂଆ ମୁଭିଟେ ଆସିଛି ଗୋଟେ ସେ କଣ ଗୋଟେ ପୋଲିସ ରୋଲ ଟା ନା କଣ ଏମତି କରିଛି ଗୋଟେ। ଭଲ ଲାଗୁଛି ଦେଖିବାକୁ ସେ ସଟ ଭିଡିଓରେ ଆସିଥିଲା ଦେଖିଥିଲି।
ସେଟା ନୂଆଟାନା ପୁରୁଣା ଏସ୍ ପି ବ୍ରହ୍ମ ମୁଭି ଟା।
ଏଟା ପୁରୁଣା ମୁବିିଟା କିି ଏଲେ?
ହଁ ସଡ ଫୁଡରେ ସେମାନେ ଛାଡୁଛନ୍ତି।
ହଁ ହଁ ସର୍ଟ ଭିଡ଼ିଓରେ ଆସିଥିଲା ମୁଁ ଭାବିଲି କଣ ନୂଆ କଣ ବନେଇ
ନା ନା।
ମୋର ତ ଆଜି ଉପବାସ ଅଛି ଆଉ ମୁଁ କିଛି ଖାଇନି ଚାଲିଛି ଏମତି ଆଉ। ଆ ଚାକିରି ବାକିରି ହଉନି କଣ ଗୋେ ହଉ ବୋଲି ଉପବାସ ଅଛି।
କଣ ପ୍ରତ୍ୟେକ ଶୁକ୍ରବାର କରୁଚ ନା କଣ?
ହଁ, ଶୁକ୍ରବାର ତ ଶୁକ୍ରବାର।
ନାଇଁ ସେସବୁ କିଛି ନାଇଁ ଖାଅ ପି।
ନାଇଁ ପରିଶ୍ରମ ତ କରୁଛି ତା ସହିତ ମାନେ ସେଟା ନିଜର ଗୋଟେ ସେଲ୍ଫ ସାଟିଫେକ୍ସନ ଥାଏ। ମନ ବୁଝେଇବା ପାଇଁ।
ହଉ ମନସ୍ତ କରିଛ ଯେତେବେଳେ ଆଉ କଣ କରିବା।
ହଁ ହଁ ହଁ।
ଭଗବାନ କରନ୍ତୁ ସଫଳ ହୁଅ ତମର ସବୁ। ଭାବନା ଚିନ୍ତା କଳ୍ପନା ସବୁ କିଛି। ସେଟା ସତର ପରିଣତ ହେଇଯାଉ।
ସକାଳ ସମୟରେ ଏମତି ଆଶୀର୍ବାଦ କଲେ ମୁଁ ଖୁସି ହେଇଯିବି।
ସଫଳତାର ଶୀର୍ଷରେ ପହଞ୍ଚ।
ଧନ୍ୟବାଦ ଧନ୍ୟବାଦ।
ହୁଁ।
ଆପଣଙ୍କୁ ବି। ଆପଣଙ୍କର ବି ଯୋଉ ବିଡି ଚାଲିଛି ହେଇଯାଉ ଏ ବର୍ଷ।
ଉଁ ହୁଁ ବିଟ ତ ସରି ବିଟ ତ ସରି ଯାଇଛି।
ହଁ ମାନେ ଯୋଉ ମାନେ ଶିକ୍ଷକ ହେଇଯିବେ ନା ଆପଣ ମାନେ ଏଜାମ ଦେଇଗଲେ। ମାନେ ଶିକ୍ଷକ ହେବା ପାଇଁ ଆପଣଙ୍କୁ ଏବେ କଣ କଣ କରିବାକୁହହେବ।
ସର୍ବପ୍ରଥମେ ବିଡି ଇ ଏ ସର୍ବପ୍ରଥମେ ପ୍ଲସ ଠ୍ରୀ ପରେ ଯଦି ଗ ଯଦି କି ସରକାରୀ କଲେଜରେ ବିଟ କରିବାର ଅଛି ପ୍ରଥମେ ତାଙ୍କର ପ୍ରତିଯୋଗିତା ମୂଳକ ଏକ୍ଜାମ ଦେବାକୁ ପଡିବ ପରୀକ୍ଷା। ସେ ପରୀକ୍ଷାାରେରେ ସେମାନଙ୍କର କଟ ଅଫ୍ ମାର୍କ ରଖି ପାସ୍ କରିବାକୁ ପଡିବ ତାପରେ ପୁଣିଓ ଓଟିଇଟି। ଟିଚ ଯୋଉ ଶିକ୍ଷକ ଯୋଗ୍ୟତା ମୂଳକ ପରୀକ୍ଷା ଓଟିଇଟି ଦବ। ସିଟି ଟିଭି ଅଛି ଉଷ୍ଟ ଟିଭି ଅଛି। ଓ ଏସ ଟି ଟି ଦେଲେ ତ ହାଇସ୍କୁଲ ଟିଚର ପାଇଁ। ଯୋଗ୍ୟତା ଅର୍ଜନ କରିବା ତାପରେ ପୁଣି ବାହାରିବ ଧର ଆମ ଓଡ଼ିଶା ସର ସରକାର କର ଜାହାବି ପୋଷ୍ଟ ବାହାରିବା, ଗୋଟେ ପ୍ରେଲିମ ଏକ ଜାମ ଦବ ମେନ ଏକ ଜାମ ଦବ ଏମିତି ସବୁ ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ସବୁ ଏତେ ସବୁ ମାନେ ଅଛି ସେ ଭିତରେ ସବୁ ମାନେ ବିଡି କରିବା ପାଇଁ ବି ଗୋଟେ ଶିକ୍ଷକ ହବା ପାଇଁ ବି ବହୁତ ମାନେ ଏକ ଜାମ ଦେଇକି ପୁରା ପ୍ରିପାରେଶନ କରିବାର ଅଛି। ପୁରା ନିଜକୁ ଯୋଗ୍ୟତା ହାସଲ କରିବାର
ଯେ ଭଲ ହାର ପ୍ରସ୍ତୁତ ହଉ ସେ ନିଶ୍ଚିତ ପାଇବେ ମୋର ମାନେ ମୋ ସହିତ ପ୍ରିପେୟାର ହେଉଥିଲେ ମୋର ସାଙ୍ଗ ଦି ଟା ଁ ବହୁତ ଭଲ ଭାବରେ ମାନେ ମୋର ସିଏ ସେମାନେ ଦଶ ଗୁଣା ପରି ହଁ କରୁଥିଲଥିଲେ ସାର୍
ଆଚ୍ଛା ଆଚ୍ଛା।
ହୁଁ, ଯଉମାନେ ଭଲ ଆରେ ପ୍ରସ୍ତୁତ ହଉଛି କଣ?
ଆପଣଙ୍କର ବି ହେଇଯିବ କହିଲି?
ହଁ ଛାଡ ସେ କଥା ଆଉ ସବୁ ଘରେ ସବୁ ଭଲ ଅଛନ୍ତି ତ?
ହଁ ସବୁ ଭଲ ଅଛନ୍ତି ପ୍ରଭୁଙ୍କ ଦୟରୁ ବହୁତ ଭଲସେ ଅଛନ୍ତି ସବୁ। ସକାଳେ ମାଙ୍କୁ କଲ କରିଥିଲି। କହୁଥିଲେ କଣ ବର୍ଷା ଫର୍ଷା ହଉଛି ବୋଲି ଆମେ ଏକା ଏପଟେ ଗରମ ଗରମ ଅଛୁ।
ଓହୋ ଯା ହଉ ଗାଁ ରେ ତ ବର୍ଷା ହଉଛି। ଟେ ଭଲ ସୁବିଧା ହେଲା ଆଉ।
ହଁ ବା।
ହୁଁ।
ବର୍ଷା ବର୍ଷା ହଉଛି ମୁଁ ଭାବୁଛି ଆର ମାସ ଏମିତି ଯିବି ଆଉ ଥରେ ଗାଁ କୁ ଟିକେ ବୁଲା ବୁଲି କରିକି ଆସିବି ଟିକେ।
ହୁଁ ହୁଁ ବ୍ରହ୍ମପୁରରେ ଗୋଟେ କୋଚି ଫୋଚିଂ ନଉଛ ନା ନାଇଁ?
ହଁ କୋଚିଂ ଫୋଚିଂ ଚାଲିଛି।
କୋଉଥିରେ କୋଚିଂ ନଉଛ?
ଅଛି ଇନଷ୍ଟିଚ୍ୟୁଟ୍ ଟେ ଅଛି ଯାଉଛି କମ୍ପିଟେଟିଭ। ସବୁ ପ୍ରିପେୟାର ହେଉଛି ସେଇଠି କରନ୍ତି ସବୁ କମ୍ପିଟେଟିଭ୍ ପ୍ରିପେୟାର କରନ୍ତି।
ହୁଁ ହୁଁ।
ସେଟା ଯାଉଛି ପ୍ରିପାରେସନ ହଉଛି ତା ସହିତ ସେଲ୍ଫ ଷ୍ଟଡି ମାନେ ନିଜର ଭି ତ କିଛି ମାନେ ରହିବା ଦରକାର। କା ନା ପଢାପଢି ଖାଲି ମାନେ ସେଉଠୁ ଯାଇକି ଆସିଲେ ତ ହବନି ନିଜର ପଢା
ହଁ ହଁ ହଁ ସେଟା ତ ସୁନିଶ୍ଚିତ କଥା। ହଁ।
ତା ସହିତ ମ୍ ଟିକେ ଖେଳା ବୁଲା ଖେଳା ବୁଲା ଟିକେ କରୁଛି ସନ୍ଧ୍ୟା ସମୟରେ ନହେଲେ ମାଇଣ୍ଡ ଫ୍ରି ହବନି ନା ପୁଣି ୟା ଆଉ ଥରେ ପୁଣି
ଉଁ ହୁଁ ସେଟା ନିହାତି କରିବା ଦରକାର ଦିନକୁ ଉଁ ଅତି କମ ରେ ଘଣ୍ଟା ରୁ ଦି ଘଣ୍ଟା ତା ପାଇଁ ଟାଇମ ଦବା ଦରକାର।
ଖେଳା ବୁଲା କରିକି ପାଞ୍ଚଟା। ପାଞ୍ଚଟାରୁ ଛଅଟା ହେଲା ବେଳକୁ ବହୁତ ହେଇଯାଉଛି ଟିକେ ମାନେ ବଡି ଫ୍ରି ହେଇଗଲେ ଭଲ ଲାଗେ ନା ଆଉଥରେ ପୁଣି ପଢିବା ପାଇଁ।
ନହେଲେ ଓବେସିଟି ଫିଲ୍ ହବ।
ହଁ ବା ଏମତି ହେଇକି ଚାଲିଛି ପଢାପଢି କରୁଛୁ।
ବଡି ଟାକୁ ଯେତେ ଆମେ ଦେହକୁ ରିଲାକ୍ସ କରିଆ ଭଲ ନ ଆଉ।
ଦେହ ଦେହକୁ ରିଲାକ୍ସ କରିବା ତା ତ ମାନେ ଖେଳାବୁଲା କଲେ ମାଇଣ୍ଡ ବି ମାନେ ରିଲାକ୍ସ ହେଇଯିବ ନା ମାନେ ଯଉ ଟେନସନ ଗୋଟେ ଥାଉଚି ନାଁ ଏତିକି ଟାଇମ ପଢ଼ିଲି ଏତିକି ଟାଇମ ପଢ଼ିଲି। ଚାଲିଥିବ ଗୋଟେ ଟିକେ ଖେଳାବୁଲା କଲେ ଟିକେ ମାଇଣ୍ଡ ଫ୍ରି ହେଇଯିବ ଆଉ ଥରେ ପଢାପଢି ଗଲା ଆଉଥରେ ପୁଣି ଠିକ୍ ଠାକ୍ ଚାଲିବ।
ଆଉ ସକାଳୁ ସକାଳୁ କଣ ଖାଇଲ?
ସକାଳୁ ନାଇବା ଉପବାସ ଅଛି ଖାଇନି।
ଆଜି ଉପବାସ ତୁମର ହଁ କହିଥିଲ ଭୁଲିଗଲି। ହୁଁ ମାନେ କିଛି ପାଣି ଫାଣି ବି କିଛି ପିଇବନି?
ନା ପାଣି ନର୍ମାଲ ପାଣି ମାନେ ପିଇ ପିଉଛି ଖାଇବା ପିଇବା କିଛି ନାହିଁ।
ଓହ ନର୍ମାଲ ପାଣି ପିଇଛନ୍ତି ନାଇଁ।
ହଁ।
ଅହ ପୁରା ମାନେ କଣ ରାତିରେ ବି ଖାଇବନି?
ନାଇଁ ରାତିରେ ଖାଇବି ଏବେ ଦିନ ବେଳେ ଖାଲି ମାନେ ଗୋଟେ ଓଳି କଲା ଭଳିଆ ଆଉ।
ଆଜି ଦିନରେ ମନ୍ଦିର ଫନ୍ଦିର ଯିବରା।
ହଁ ଏମିତି ଆଉ।
ହଁ ସପ୍ତାହରେ ଥରେ ଏମିତି ଉପବାସ ରହିବା ଟା ଭଲ।
ମାନେ ରହିବୁ ସବୁବେଳେ ଆମେ ମେ କଣ୍ଟିନିଉ ଖାଉଛୁ ନା। କିଛି ଟାଇମ ରହିଲେ ଏଗୁଡ଼ା ମାନେ ଟିକେ ଡାଇଜେସନ୍ ହେବାରେ ଟିକେ ହବ ଟିକେ ମାନେ ଜଲଦି ହୁଏ।
ହଁ ଡାକ୍ତର ମାନେ ପରାମର୍ଶ ଦଉଛନ୍ତି ସେ ସପ୍ତାହରେ ଅତି କମ ରେ ଗୋଟେ ଦିନ ନିଷ୍ଠାର ସବୁ ଭଲ।
କାଇଁ କହିଲ ଆମେ ସବୁ ଦିନ ଖାଉଚୁନା ହେଲେ ସବୁଦିନ ଖାଇକି ଆମେ ଡେଲି ଖାଇକି କଣ ଟିକେ ଖାଉ। ପ୍ରସେସିଂ ହେବା ପାଇଁ ବି ତ ମାନେ କିଛି ଗୋଟେ ଟାଇମ ଦରକାର ନା।
ଫ୍ରୀ ଦରକାର।
ହଁ ଫ୍ରି ହେବା ପାଇଁ ଟିକେ ଟାଇମ ଦରକାର ନା ସେଇଟା ସମୟ ଦରକାର ସେଥିପାଇଁ। ଟିକେ ଗୋଟେ ଦିନ କି ଦିଇ ଦିନ ସପ୍ତାହ ଗୋଟେ ଦିନ କମ ସେ କମ ଗୋଟେ ଦିନ।
ହଁ।
ହେଲେ ମାନେ ଯୋଉ ଥାଉଛି ଯାହାବି ମାନେ ଖାଉଛୁ ଡେଲି ଡେଲି ଖାଉଛୁ ନା ତ ସେଗୁଡା ସବୁ ମାନେ ଆରାମ ସେ ଜୀର୍ଣ୍ଣ ହେଇଯିବ ଜୀର୍ଣ୍ଣ ହେଲା ପରେ ପୁଣି ଆଉ ଥରେ ଚାଲିବ ସେମିତି ପ୍ରୋସେସିଂଙ୍ଗୀ ଆଉ।
ହୁଁ ହୁଁ।
ହେଲେ ଆପଣ ଏବେ ମାନେ ଚାକିରି ବାକିରି ହେଇନି ଆହୁରି ଆପଣଙ୍କର ହବ? ହେଲେ ଏ ଏବେ କଣ କରନ୍ତି ମାନେ ଏମତି ଖାଲି ନର୍ମାଲ ଖାଲି
ହୁଁ ନାଇ ଏବେ ଆଉ ସି ମୁଁ ଉଁ ପାଠାଗାର ଅଛି ଲାଇବେରୀ ଆସିଷ୍ଟାଣ୍ଡ ଅଛି। ସହକାରୀ କହନ୍ତୁ? କିନ୍ତୁ ବେସରକାରୀ ସଂସ୍ଥା ଆଉ।
ହଁ ସେଇଟା ଆଉ ଜିଲ୍ଲାଇ ପାଠାଗାର ସବୁ ଆସୁଛି ଏବେ ସବୁ ସବୁ ଜିଲ୍ଲାରେ ଅଛି ସେଗୁଡ଼ା ସବୁ ଚାଲିଛି।
ହଁ ହଁ ମୁଁ ସେଥିରେ ଅଛି ଆଉ।
ଆଚ୍ଛା ଆଚ୍ଛା
ଦେଖାଯାଉ ଆଗକୁ କଣ ହଉଛି?
ଠିକ ଅଛି ଆଉ କେତେବେଳେ ସମୟ ମିଳିଲେ କଥା ହେବା ନହେଲେ।
ନିଶ୍ଚିତ ନିଶ୍ଚିତ।
ଆଛା।
ହ